ହଁ କଣ କରୁଚ କି?
ମୁଁ ଏଇଠି ବସିଚି ଆଉ ଆମର କରେଣ୍ଟ୍ ନାହିଁ।
ବର୍ଷା ହୋଉଥିଲା କି?
ଆଜ୍ଞା ମୋର ତ ପବନ ହୋଉଥିଲା ଆମର କରେଣ୍ଟ କାଟି ଦେଇଛି ଏପଟେ ଟିକେ କରେଣ୍ଟ ଥରେ କାଟିଲେ ଆଉ ଆସିବନି। ଏବେ ଗୋଟେ ଦିନ
ଓ ଟିକେ ବୋଧେ ଗାଁ ଏରିଆ ବୋଧେ?
ପୁରା ଗାଁ ଏରିଆ।
ହୁଁ ସେଇଆ ବୋଧେ ଆଉ ଆମର ତ ଏଇଠି ଟିକେ ମାନେ ବର୍ଷା ଉଠଉ ଉଠଉ କାଟି ଦୋଉଛନ୍ତି ଚାରି ପାଞ୍ଚ ଘଣ୍ଟା ଏଥର।
କୁହନ୍ତୁନି ଯାହା କରୁଚି ଟାଟା ପୁରା ହଇରାଣ କରୁଚି।
ହୁଁ।
ଏପଟେ ତ ଦଶ କୋଡ଼ିଏ ବର୍ଷ ପୁରୁଣା ଗାଁ କହିଲେ ସେତ ଦଶ କୋଡିଏ ବର୍ଷ ପଛରେ ଚାଲିଛି ଏପଟେ କହିଲେ ଚଳିବ ଆଉ। ଦେଶ ବନେ ଯେତିକି ଯାଉଛି ମାନେ ଆମ ଯେଉଁ ଜେନେରେସନ୍ ମାନେ ଏମିତି ଚାଲିଛି ଇଏ ଦଶ ବର୍ଷ ତଳେ ଚାଲିଛି।
ବାବା ରେ।
ଏ ଏରିଆ ସେଇ ଭଳିଆ ଆଉ
ଅ। ତାଲେ ତମର ତ ଧର ବାତ୍ୟା ଫାତ୍ୟାଆ ହେଇଗଲା ତ ମାସେ ଖଣ୍ଡେ ବନ୍ଦ ହେଇଯାଉଥିବ?
ବାତ୍ୟା ହେଲେ ମାସେ ନାହିଁ ବର୍ଷା ହେଲେ ଏ ଗୋଟେ ଉୟିକ୍ ଲାଗୁଛି ଯଦି କାଳବୈଶାଖୀ ପବନ ମାତ୍ୟା ହେଲା। କାଳବୈଶାଖୀ ତାହେଲେ ଦଶ ଦିନ ଭଳିଆ ଲାଗୁଛି। ଆଉ ବାତ୍ୟା ହେଲେ ବୋଧେ ମାସେ ଦି ମାସେ ଲାଗିବ ପବନ ତ୍ୟା ହେଇଗଲେ ଏପଟେ ମାନେ ଲାଇନ୍‌ ମ୍ୟାନ୍ ଯିଏ ସେମାନେ ବୁଝି ପାରୁନାହାନ୍ତି କେଉଁଠୁ ପ୍ରୋବ୍ଲେମ୍ ମାନେ ଅସୁବିଧାଟା ହୋଉଚି ଖୋଜିବା ପାଇଁ ତାଙ୍କୁ ଲାଗିଯାଉଛି ଚାରିଦିନି।
ଅହ।
ଏପଟେ ନର୍ମାଲ କିଏ କହିବାକୁ ନାହାନ୍ତି ନା ଆଉ।
ହୁଁ।
ସିଟି ସହରାଞ୍ଚଳ ଏରିଆରେ କଣ ସମସ୍ତେ ରହିଲେ ବଡ଼ ବଡ଼ ଲୋକ ପ୍ରେସର କଟେ।
ନାଇଁ ନାଇଁ ଗାଁ ରେ ବି ତ ସରପଞ୍ଚ ଥିବେ ନା? ସେ ସିଏ ଟିକେ ଯଦି ମାନେ ସେ ସେତିକି ପ୍ରେସର ଦେଇକି କୁହନ୍ତେ।
କୋ ମୋର ଲେଇକରି ଯଦି ଯାଇ ପ୍ରେସର୍ କରିବେ କିଛି ହେଇପାରିବ ନହେଲେ ନାହିଁ।
କାରଣ ଲାଇନ୍‌ ଆଉ ପାଣି ବିନା ମଣିଷ ପୁରା ଅଧୁରା।
ସେ ପାଣି ସାଙ୍ଗରେ ଲାଇନ୍ ଟା ବି ଜରୁରୀ।
ହଁ ସେଇ କଥା ତ କହୁଛି ନା ଗୋଟେ ମୋବାଇଲ୍ ତମେ ଚାର୍ଜ କରିପାରିବ। ସାମାନ୍ୟ ଅନ୍ଧାର ପାଇଁ କି ଟର୍ଚ୍ଚ ଟି ବି ମାନେ ଚାର୍ଜ କରିପାରିବନି। ଟିଭିି ଫିଭିି ତ ଦୂରର କଥା।
ମାନେ ମୋବାଇଲ୍ ବିନା କିଛି କରିହବନି। ତ ମୋବାଇଲ୍ ଲାଇନ୍‌ ବିନା କିଛି ହବନି। ଆଉ ମୋର ମୁଁ ମାନେ ମୋ ଯୋଉ ଟେଟିରୀ ଥିଲା ମୁଁ ତା ଦେହରେ ଅଲରେଡ଼ି ଚାର୍ଜ ରଖିଥିଲି ବୋଲି ଆଜି ଚଲେଇଛି କାଲିକି ଯଦି ନ ଆସିଲା ଗଲା।
ଅହ ହଁ ଏମ୍ ତି ଆଉ ନାଇଁ ଆମର ଏପଟେ ଖାଲି ଟି ଟିକେ ମାନେ ବର୍ଷା ଉଠଉ ଉଠଉ କାଟିଦେବେ ଲାଇନ ଚାରି ପାଞ୍ଚ ଘଣ୍ଡା ତାପରେ ଦିଅନ୍ତି। ଦିଅନ୍ତି ଯେ ରାତି ଯାକ ସେମତି ଅପଡାଉନ ଅପଡାଉନ କରି କରି କରି କରି ନାଇଁ ସକାଳ କୁ ଭଲସେ ଦେବେ।
ମାନେ କାଲି ଚାରିଟା ବେଳେ ପବନ ଉଠେଇଲା ବର୍ଷା ଏଠି କାଲି ତିନିଟାରୁ କାଟିଲା କାଲି ରାତି ସାରା ଆସିଲାନେଇଁ ଆଜି ସକାଳ ହେଇଗଲା ଆସିଲାନି ମୁଁ ପଳେଇଲି ମୋର ଅପିସି ମୁଁ ଏବେ ଆସିଲା ବେଳୁ ପୁଣି ଚାରିଟା ବେଳେ ବର୍ଷା ହେଲା ଜୋରେ। ବୋଧେ ଦିନରେ ଘଣ୍ଟେ ଦିଘଣ୍ଟା ଆସିଥିଲା ପୁଣି ଯାଇଚି ଯେ ଯାଇଚି। ଏତେ ବଳ ହେଇଗଲା।
ହୁଁ ହୁଁ ପିଲା ପାଠ ପଢିବାକୁ ବହୁତ ହଇରାଣ ହେବେ।
ଆଉ ହେବେନି
ଏମିତି କଣ କାଟିବା କଥା ଗାଁ ଏରିଆ ହେଲେ ବି ପିଲାଙ୍କ ଶିକ୍ଷା ଦରକାର ନା ନାଇଁ ପାଠ ପଢିବା ଟା।
ଆଉ ସେମାନଙ୍କର ସିଏ ଗରିବ ଲୋକ ଏପଟେ ସିଏ ଆଉ ଗୋଟେ ସେ କଣ ତାଙ୍କର ମାଧ୍ୟମ କିଛି ନାହିଁ। ଆଉ ଏତେ ହଇରାଣ କଲେ ସିଏ କଣ କରିପାରିବେ କହିଲେ।
ଆମର ଟରର୍ଚ ଲାଇଟ୍ ବି ଯଦି କୋଉଠି କେମିତି ଚାର୍ଜେ ବି ଯଦି ବସେଇବେ ସେ କେତେ ଘଣ୍ଟା ଜଳିବ ତିନି ଚାରି ଘଣ୍ଟା ତାପରେ ତ ବନ୍ଦ ହେଇଯିବ ନା।
ଲାଇଟ୍ କେତେ ଦିନି ଚାଲିବ।
ହୁଁ।
ଟଚଲାଇଚ ଚାଲି ଚାଲି ଗୋଟେ ଦି ଦିନି ଚାଲିବ ଏ ମାନେ ଏତେ ପୋବ ପଡ଼େ କୁହନ୍ତୁନି।
ତମ ଗାଁ ରେ ନିହାତି ଇନଭର୍ଟର ଦରକାର ହଉଚି।
ନିହାତି ମନେ ଇନଭେଟର ବି ନୁହଁ ସେ ସୋଲାର ଠିକ୍। ଇନ୍ଭେଟର ଉପରେ ବି ଭରସା କରିବନି ସିଏ ତ
ହେଇ ହେଇ କେ କେତେ ଦିନି ଚାରି ପାଞ୍ଚ ଦିନି ରହିବ ଆଉ କେତେ ଦିନି ରହିବ।
ସିଏ ସେଇ ଧ ଅ ଅଧଘଣ୍ଟେ ଘଣ୍ଟେ ଦି ଘଣ୍ଟା ଚାରି ଘଣ୍ଟା ଲାଇନି ଆସିବ ସେ କଣ ତା ଦେହରେ ଚାର୍ଜ ହବ ସେ ତାର କଣ ଆଉଟପୁଟ୍ ଦବ ସେ ବହୁତ ଅସୁବିଧା ହପଟେ ଥରେ ତ ବନ୍ୟା ଆସି ଥିଲା ତିନି ମାସ ଖଣ୍ଡେ ଲାଇନ ଆସିଲାନି।
ପାଣି ତ ଛାଡି ନଥିବ ଆଉ ସେ ଲାଇନ୍ ଦେବେ କେମିତି।
ପାଣି ଛାଡ଼ିବାରୁ ସେ କିଛି ପାଇଲେନି ଅତାପତା ଆଉ କୁଆଡ଼େ କଣ କକଉ ପୋଲ କୁଆଡ଼େ ପଡ଼ିଚି ତା ମୁଣ୍ଡ କୁଆଡ଼େ ତାର କଣ କୁଆଡ଼େ ସେ କିଛି ପାଇଲେ
ଓହୋ ନାଇ ନାଇଁ ବନ୍ୟା ଟା ବ ଏମିତି ବର୍ଷା ପବନ କଥା ଗୋଟେ ପ୍ରକାର। ବନ୍ୟା ଆସିଲା ମାନେ ଆମର ତ ପାଣି ଶୁଖିବାକୁ ପନ୍ଦର ଦିନି ଲାଗିଯିବ।
ପଣି ନ ଶୁଖିଲେ ସେମାନେ କିଛି କରି ବି ପାରିବେନି କଣ କରିବେ ସେ କୋଉଠୁ ନା ପୋଲ ପାଇବେ ନା କୁଆଡୁ ମୁଣ୍ଡ ପାଇବେ ତାର କଣ କୋଉଠୁ ତ ଗୋଟେ ପାଇଲେ ଲାଇନିର କଣ ଘଡ଼ିବେ ସେମାନେ। ତାଙ୍କୁ ବି ଦୋଷ ଦବାଟା ଆମର ଠିକ ନୁହଁ ଏତେ।
ସେମିତି କିଛି ଗଡାଣିଆ ଜାଗା ଥିବ ତାହେଲେ ପାଣି ଟା ଜଲଦି ଶୁଖିଯିବ। ହ
ହଁ।
ହ
ନା ଏପଟେ ପାହାଡ଼ିଆ ଏରିଆ ବନ୍ୟା ବହୁତ କମ୍ ଆସେ।
ହୁଁ।
ବାତ୍ୟାଟି ଅଧିକା ହୁଏ।
ହଁ ପାହାଡିଆ ଅଞ୍ଚଳର ବାତ୍ୟା ଟା ଟିକେ ଆଶଙ୍କା ଅଧିକ।
ଠିକା ହେବ ପବନକୁ ବର୍ଷା ଘଡ଼ଘଡ଼ି ଯେଉଁ ହେଲାଣି ଗଛ ପ୍ରବଳ। ସେଉଠୁ କେଉଁଠି ଗଛ ପଇଲା ଏଇ ବା ଏଇ ମଝିରେ ପାଞ୍ଚ ଦିନ ତଳେ କାଳବୈଶାଖୀ ହେଲା।
ହୁଁ।
ଦୁଇ କିଲୋମିଟର ଗଛ ପଡ଼ିକିରି ଥାର୍ଟି ଥ୍ରୀ କେ ବି ଛିନେଇଦେଲା।
ଏଇ ସେ ତ ଅସୁବିଧା ଆଉ।
କଉଠି ଖୋଜିବେ ବୋଲି ଖୋଜିବେ ବୋଲି ସିଏ ଟିକେ ନାଁ ର ଭଲ ଆଉଣି ଥାର୍ଟି ଥ୍ରୀ ଗଲା ମାନେ ଟୋଟାଲ ସବୁ ଗଲା।
ଆଚ୍ଛା ତମର ତ ଯୋଉ ଧର ଗଛ ପଡିଗଲେ ଆମର ଯୋଉ ଯାଉଥିବେ ଦମକୋଳ ବାଲା ଗଛ କାଟିବା ପାଇଁ।
ସବୁ ସବୁ ଏଠି ଯେଉଁ ତାର ଯେଉଁ ପ୍ରୋସେସ୍ ଯେଉଁଟା କୁହନ୍ତି। ବହୁତ ସ୍ଲୋ ମାନେ ଧୀରେ ଧୀରେ। ଯଦି ଏନ୍ଡିଆର୍ଏଫ୍ ବାଲାଙ୍କୁ ଡାକିବ ଆଜି ଡାକିଲେ ସେ ତିନି ଦିନ ପରେ ଆସିବ।
ଆଚ୍ଛା ଆଛା ନା ନା ଏନ୍ ଡିଆର୍ ଏଫ କଥା କହୁନି ଆମର ଯୋଉ ଦମଗୋଳ ବାହିନୀ ସେ ସେ ଅଗ୍ନିଶମ ବାହିନୀ। ଯୋଉ କ କହୁଛନ୍ତି ସେଇଟା ସେଇଟା କଥା କହୁଛି।
ଅଛନ୍ତି। ସବୁ କ ଗାଲୁଆ ଆମେ କରୁଛୁ ଆମେ ଯାଉଛୁ ଆମେ ଏପଟେ କରୁଛୁ ସେପଟେ
ହଁ ସେମାନେ ବି କଣ କରିବେ ଟୋଟାଲ ଏରିଆରେ ଯଦି ପଡିଥିବ। ଅ ତମର ସେଠି ଯୋଉ ଆମର ଅଗ୍ନିଶମ କେନ୍ଦ୍ର କେଟା ଅଛି?
ଆମର କଣ ଦିଟା ନା ତିନିଟା ଅଛି। ସେ ସେ ଯିଏ ଅଛି ସିଏ ଯାଇକିରି ଆରେ ସେ ଯିଅ ଅଛି ଡିଷ୍ଟ୍ରିକ୍ଟରେ ଦିଇଟା ଆମ ଏଇ ପାଖାପାଖି ବ୍ଲକରେ ଗୋଟେ।
ହୁଁ ହୁଁ ସେଇଟା ତ ବ୍ଲକ ୱାଇଜ ରୁହେ ନା ସେଇଟା ବ୍ଲକ ୱାଇଜ ହିଁ ରୁହେ।
ହଁ ବ୍ଲକ ଅଛି ଆ ଯୋଉଟା ଏ ଯେଉଁଟା ଆମର ଯେଉଁଟା ମେନ୍ ଡିଷ୍ଟ୍ରିକ୍ଟ ସେଠିକି ଗୋଟେ ଦିଇଟା ଅଛି।
ହୁଁ ହୁଁ ସେଠି ଗୋଟେ ଥିବ ନା ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ରେ ଗୋଟେ ଥିବ।
ଗୋଟେ ଥିବ ଗୋଟେ ଦୁଇଟା କଣ ଥିବ କେତେଟା ଟଙ୍କ ଗାଡ଼ି ଥିବ। ପିସ୍ ଗୋଟେ ଥିବ ଗାଡ଼ି କେତୋଥିବ ଆଉ।
ତାଙ୍କର ମେ ହେଡ କାର୍ଟରରେ ଗାଡି ବୋଧେ ଅ ଦିଟା କି ତିନିଟା ରହିବ ଆଉ।
ହଁ ତିନିଟା ଗାଡିରୁ ଯଦି ଫାୟାରବାଲାଙ୍କୁ କଲ୍ କଲେ ସିଏ ସବୁବେଳେ ପେଲିଲେ ଆଉ କାହାକୁ। ଇଣ୍ଡିଆରେ ଭଲ ଲାଗ ହଁ ଆମର ଇଆଡେ ଲାଗିଛି ସଆଡ ଲାଗିଛି ଚାରିଆଡେ ହେଇଛି। ସିଏ ବାହାନା ଟ ଧିଲ ଏ ଇମରଜେନ୍ସି ତ ନୁହଁ ଆପତ ଆମ କାାର ଘର ପଡ଼ି ଯାଇଛି ଆମେ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିବୁ ଓର
ନାଇଁ ନାଇଁ ଗାଡି ଯଦି ଗଛ ପଛ ନା ନା ଗଛ ଟା ଯଦି ରାସ୍ତା ପାସ୍ତା ମାନେ ବନ୍ଦ
ହଁ ସେମାନେ ଇଏ ଗଛ କଣ ଜଙ୍ଗ ଗଲ ଲାଇନ୍ ଟା କଣ ରୋଡ ଏପଟେ ଆମର ରୋଡ ସାଇଡ ରେ ଏତେ ଯାଇନି ସବୁ ପାହାଡ ଭିତରୁ ଗଛ ପଛ ଦେଇ ଯାଇଚି। ବୁଝିଲେ ହଁ। ସିଏ ଘାଲେଇଲେ ଆ ଜଙ୍ଗଲ ଏମିତିରେ ବାତ୍ୟା ପବନ ଜଙ୍ଗଲ ପୁରା ଏରିଆ। ପଟେ ଆମର ବୁଝିଲେ କିି? ତ ସେଇଏକେରେ ସେ କାଇଁ ବା ମୁଣ୍ଡ ପୁରେଇବେ ଯେତିକି ହେଉଚି ହଉ ଗାଁ ଲୋକ ତ। ଆହା କହିବେ ଆଉ କଣ କରିବେ ଯୁଆଡେ ଭୂତେଇକ ଦେଲେ ରହିଲେ ନେତା ମନ୍ତ୍ରୀ ସବୁ ଯାଗ ବସିଲେ କୋଉଠି। କେନ୍ଦ୍ର ଉପରେ। କେନ୍ଦ୍ରରେ ବସିଲେ ସେମାନେ ସିଏ ଗାଁକୁ ଆସିଲେନି। ହଁ ତ ଏମିତି ଅସୁବିଧା ଆଉ କଣ ଆଉ କରିବୁ? ସବୁ କ୍ଷେତ୍ରରେ ଅସୁବିଧା। ଲାଇନ୍ ନଥିଲେ ଆମର ଏଠି ପାଣି ମିଳିବନି। ଲାଇନ୍ ଅଛି, ପାଣି ଅଛି, ମଟର ଚାଲିଲେ ଯୋଉ ଆମର ବଡ଼ ବଡ଼ ଟ୍ୟାଙ୍କର ବସିଚି ଗାଁରେ ସବୁ ସେ ତଳକୁ ଟ୍ୟାପ୍ ଅଛି ସେ ଟ୍ୟାଙ୍କରକୁ ଗମେଣ୍ଟର ଯେଉ ଆମର ଅଛି।
ଆମର ଯୋଉ ଏଇଟା କହନ୍ତି ଯୋଉ ଲାଇନ ପାଣି କଥା କହୁଚ।
ହଁ ଏଠି ଯୋଉ ପାଣି ବାହାରୁଚି ଟ୍ୟୁବୱେଲରୁ ସେ ପାଣି ପିଇ ପାରିବନି ଆଉ ନାଲି ପାଣି ଗୁରା।
ଆଚ୍ଛା ଆଚ୍ଛା ହଁ ହଁ ମୁଁ ଗୋଟେ ପାହାଡିଆ ଅଞ୍ଚଳରେ ଆ ରହିକି ଆସିଚି ଜାଣିଚି ନୟାଗଡ ସାଇଡରେ ସେପଟେ ସବୁ ନାଲି ପାଣି।
ଲୋକଙ୍କର। ହଁ ସେଇ ଯୋଉଟା ଆସିବ ଗ ଆମ ସରକାରୀ ପାଣି ଯୋଉଟା ଆସିବସରକାରୀ ପାଣି ସେଠି ଉଠିଲେ ସେ ପାଣି ଯେ ସେ ପାଣି ଲୋକ ଯେ ଯେହେତୁ ଲାଇନ ସରିବନି ଲୋକ ଲୋକ କଣ କରିବେ ଆଗୁଆ ବିଚାର କରି ସବୁ ନେଇକିରି ଡ୍ରମ୍ଫ ଫ୍ରମ୍ ଭରି ରଖିଦେଲେ। ପାଣିବି ସରିଗଲା, ସରିଲା ଲାଇନ ନାହିଁ ପାଣି ନାହିଁ ଯିଏ ନେଇଯାଇଚି ତାର ଭଲ ଯିଏ ଜମାନ ପାଇଚି। ନାଇଁ ମାଗିଲା ଦେଲା ନହେଲେ ଏଇଠି ବା ଆମର ଗୋଟେ ଟ୍ରକ୍ ଡ୍ରାଇଭର ସେମତି ଭୋକରେ ମରିଗଲା ଆଉ ତା ହାକୁଡି ମାରିଚି ସେ ପାଣି ଆଣିବାକୁ ଗଲା ବେଳକୁ ସେ ଲୋକ ମରିଶାଇଲାନି ଆଉ-।
ଇରେ ଇରେ ଏମିତି ବି ସେ ମାନେ ପରିସ୍ଥିତିରେ ଲୋକ୍
ପରିସ୍ଥିତି ମାନେ ପାଣି ଲୋକ ହଇରାଣ ହେଉଛନ୍ତି ହଉ ମୋର ଆ କଲଟା ଆସୁଚି ମୁଁ ଟିକିଏ ପରେ କଥା ହେବି ଆଉ।
ହଁ ହଁ ହଁ।
ରଖୁଛି ହଉ ହଉ।